ହଁ।
କୁହନ୍ତୁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଶତ୍ୟଗ୍ନ ବାବୁ।
କଁ କରୁଛନ୍ତି ଆପଣ।
ଏଇ ବସିକି ଶୁଭମ ବାବୁ ଏବେ ମେସେଜ କଲେ ତ ତାଙ୍କ ସହ କଥା ହଉଥିଲି ଆଉ।
ଆଚ୍ଛା ଆଛା ସେ ବାବୁଙ୍କୁ ତ ମୁଁ ଫୋନ କରୁଛି ସେ ବାବୁ କଣ ମୋର ଫୋନ ଟି ଉ ଉଠଉ ନାହାନ୍ତି କଣ ହୋଇଛି କେଜାଣି।
ଓହୋ ଏପରି କଥା କି ମୁଁ ତାଙ୍କୁ ସେଇ ବିଷୟରେ କହୁଛି ରହିଥାନ୍ତୁ।
ଆଜ୍ଞା।
ଆଉ କଣ କୁହନ୍ତୁ କଣ ଏମତି ଚୁପ ରହିଲେ କଣଟା ହବ।
ଚୁପ କାହିଁ ରହିବି କଥା ହେଇ ହେଇ ବିରକ୍ତି ହେଇଗଲାଣି ଆଉ। ଆଉ ରାତ୍ରିରେ କଣ ଭୋଜନ କରିବେ।
ଆଉ ରାତ୍ରିରେ କଣ ଭୋଜନ କରିବୁ ତାହା ତ ମୁଁ ଜାଣିନାହିଁ କାରଣ। ଆମର ମାତା ଶ୍ରୀ ଯିଏ ସିଏତ ଏ ପର୍ଯ୍ୟନ୍ତ କିଛି କରିନାହାନ୍ତି ରୋଷେଇ କିଛି କରିନାହାନ୍ତି ଆଜି ଯେହେତୁ ଶୁକ୍ରବାର ତେଣୁ। ଆଜି ମାନେ ବିନା ପିଆଜ ରଶୁଣ ଟିକେ ଊଏ ମୁଁ ତେଣୁ ଦେଖାଯାଉ କଣ ହଉଛି।
ଆଚ୍ଛା ଆଚ୍ଛା ଆଉ ଏବେ କଣ ଭୋଜନ କରିଛନ୍ତି?
ଏବେ ଏଇ ବସିକରି ମୁ଼ଡି-ମିସ୍ଚର୍ ଏବଂ ବାଦାମ୍ ଖାଇଥିଲି।
ଆଚ୍ଛା ଆଚ୍ଛା ବେଶ୍ ବଢ଼ିଆ ଖାଦ୍ୟ ଖାଉଛନ୍ତି ଆପଣ। ଛତୁଆ ତ ଜାଣିଛନ୍ତି ଆଉ।
ଓହୋ ଛତୁଆ ତ ଆପଣ ଦୈନନ୍ଦିନ ଜୀବନର ଖାଦ୍ୟ, ତାହା ତ ଆପଣଙ୍କର ପସନ୍ଦ ମଧ୍ୟ ମୁଁ ଦେଖୁଥିଲି।
ଆଜ୍ଞା।
ଆଉ ଆମର ଭିଡିଓ କଥା କଣ ହେଲା, କେବେ କରିବାକୁ ଯିବା?
କଁ କରିବା, ଏଇ ବର୍ଷାଟି ତ ଆମକୁ ବାଧା ଦେଇଦଉଛି, ଦେଖିବା କାଲିକି କଣ ହଉଛି। ଯଦି କାଲି ବର୍ଷା ନ ହୁଏ, ତାହାଲେ ଆପଣ ଆସିଲେ, ଭେଟ ହେଇି ଭିଡିଓ ଟି କରିଦବା କିଛିଟା। ଛଅରୁ ସାତଟି କରିଦେଲେ, ଆମ ପାଇଁ ଭଲ ହବ।
ନିଶ୍ଚୟ ନିଶ୍ଚୟ ଛଅରୁ ସାତ ଟି କଁ ତ ପୁରା ନାଇଁ ସେ କଥା କହିଲେ କାଳେ କିଛି ଅସୁବିଧା ହବ, ମୁଁ ସେଥିପାଇଁ କିଛି କହିବିନି, ଛାଡ।
ନା ନା ଏମିତି ହିଁ କହନ୍ତୁ, ବେଶୀ କିଛି କୁହନ୍ତୁନି।
ନାହିଁ ନାହିଁ ସାତରୁ ଆପଣ ବୁଝିଯାଆନ୍ତୁ।
ଆଗି।
ହା-ହା-ହା ଆପଣ ବେଶ ବୁଝିପାରିଲେ।
ଦେଖନ୍ତୁ ଆପଣ କହିଥିଲେ ବୋଲି, ମୁଁ କହିଲି, ନହେଲେ ମୁଁ ଆଦ୍ୟକୁ କୁ ଆଦ୍ୟ କହିନଥାନ୍ତି ଓ। ହଉ ଛାଡନ୍ତୁ, ସେ କଥା ଭିତରେ, ସେ କଥା ପୁରଇଲେ, ଏଇନା ନ ଛାଡ଼ନ୍ତୁ ଏଇ କିଛି ଲାଭ ନାହିଁ।
ଆପଣ ଜାଣିଛନ୍ତି, ମୁଁ ଆଜି ଗୋଟେ। ଅନଲାଇନ୍ ରେ ଅନଲାଇନ୍ ପ୍ଲାଟଫର୍ମ ଦେଖୁଥିଲା ଆଜି ଦୁଇଟି ମାନେ ଯୋଉ ସେଣ୍ଟ ର ସେଣ୍ଟ ଦେଖୁଥିଲି, ଠିକ ଅଛି।
ଆଜ୍ଞା।
ତ, ସେ ସେଣ୍ଟ ଦୁଇଟି ବହୁତ କମ୍ ଦାମ୍ ରେ ମିଳୁଥିଲା, ଜାଣିଛନ୍ତି କେତେ ଟଙ୍କାରେ?
କେତେ ଟଙ୍କାରେ?
ଅଣଚାଷ ଟଙ୍କାରେ ଦିଟା ମିଳୁଥିଲା।
ଆଜ୍ଞା।
ଆଁଜ୍ଞା। ତ ମୁଁ ଭାବୁଥିଲି ଆଣିଥାନ୍ତି ବୋଲି କିନ୍ତୁ କଣ କରିବା ଆଣିଲେ ଭଲ ହବ ନା ନାହିଁ?
ସେଣ୍ଟ କାହା ସହିତ ଏତେ ଟା ଏତେ କମ୍ ଟଙ୍କାରେ ଦି ଟା ଫୁଣି।
ହଁ ଏତେ କମ୍ ଟଙ୍କାରେ ଆପଣ କେମିତି କହୁଛନ୍ତି? ଆପଣଙ୍କର ଟିମ୍ ପା ସେତିକିଏ ହେଇକି ଫୁଣି ଅଲଆଉଟ୍ ହେଇ ଥିଲା ଆମେ କିଛି କହିଥିଲୁ?
କୋଉଠୁ ସାହାଯ୍ୟ ହାସ୍ ସାନ୍ କଣ ଆଉ କହିବି ଆପଣ ଯାଇଁଲେ ଆପଣ ଏଇ ଭିତରେ ଏଇ ବିବାଦକୁ ପୁରେଇଲେ ମୋ ପାଟିରୁ ବାହାରି ପାରେ କିଛି ମୁଁ କିଛି କଣ୍ଡାଉ ନି ଯୋଉ ସମ୍ଭାଳ କରିପାରିବିନି ତ ଦୟାକରି ଆପଣ ଟିକେ ଶାନ୍ତି ଶୃଙ୍ଖଳା ବଜାୟ ରଖିଲେ ଭଲ ହବ।
ନିଶ୍ଚୟ ନିଶ୍ଚୟ ଆପଣଙ୍କ ସହିତ ଟିକେ ମୁଁ ମଜାକ୍ କରୁଥିଲି, ଆପଣ ତ ସୁ ମାନେ ଦେହ କୁ ନେଇଗଲେ।
ଆଜ୍ଞା ଆଜ୍ଞା।
ଆଉ ଆଜି ଆପଣଙ୍କର ରାତିରେ ରୋଷେଇ?
ରୋସେଇତ ସେମ୍ତି କିଛି ଘ ଆମର ତ ହୁଏନି ଖରା ବେଳେ ଯାହା ହୋଇଥାଏ, ତାହାହିିଁ ଆମେ ଖାଉ ବାସ୍ ଗରମ କରି। ତ ହରୁଆ ଡାଲ୍ମାଟି ହେଇଥିଲା, ଆଜି ଯେହେତୁ ଶୁକ୍ରବାର୍ ଜାଣିଛନ୍ତି। ଆମର ବୋଉ ମୋର ପାଇଁ ସନ୍ତୋଷି ଉଷା କରନ୍ତି। ତ ସେଥିପାଇଁ ଆଜି ଅରୁଆ ଡାଲ୍ମାଟି ହୋଇଛି, ତାହାକୁ ହିଁ ଖାଇବି ଆଉ।
ତା ସହ ଯଦି ଟିକେ ପୁରୀ କରିଦିଅନ୍ତେ ଭଲ୍ ଲାଗନ୍ତା, କିନ୍ତୁ ଆପଣଙ୍କର ତ ଗ୍ୟାସ୍ ପ୍ରୋବ୍ଲେମ୍ ଅଛି।
ଆଜ୍ଞା, ଆଜ୍ଞା ଆଜ୍ଞା। ସେତ ବଂଶଗତ ରୋଗ ଆଜ୍ଞା କଁ କରିଆ? ସମସ୍ତଙ୍କର ଗ୍ୟାସ୍ଟିକ୍ ଆମ ଘରେ।
ଓହୋ ବଂଶଗତ କହିଲେ, ମୋତେ ଅଂଶୁଘାତ ଶୁଭିଲା।
ଓହୋ ହେ ବର୍ଷା ଦିନେ କଣ ଅଂଶୁଘାତ କୁଆଡ଼େ ହବ?
ହୁଁ ତାହା ମଧ୍ୟ ଠିକ୍ କଥା।
ଆଜ୍ଞା।
ଆଉ ଆପଣ କୁଆଡେ କଣ ବୁଲିବାକୁ ଗଲେଣି ନା ଯାଇନାହାନ୍ତି?
ବୁଲିବାକୁ ଆଉ କୁଆଡେ କଣ ଯିବି ବର୍ଷା ଦିନ ତ ଜାଣିଛନ୍ତି କୁଆଡେ ଭାରକୁ ଯାଇ ହେଉନାହିଁ। ଯାଆହୋଉ ଟିକେ ସନ୍ଧ୍ୟା ବେଳେ ବର୍ଷା ଟି ଛାଡିଲା ବୋଲି ମୁଁ ନିିତ ଦିନ ଭଳିଆ ଆଜିିବି ଘଣ୍ଟିଏ ରାଧାକୃଷ୍ଣ ଷ୍ଣ ମନ୍ଦିର ଟିକେ ରାକୃଷ୍ଣଙ୍କୁ ଦର୍ଶନ କରିବା ପାଇଁ। ମନେ ସେତିକି ଟିକେ ବି ହୋଇ ନଥାନ୍ତା। ହଁ ନିଶ୍ଚୟ ନିଶ୍ଚୟ।
ଉହୁଁ ଯାହା ହୋଉ ଆପଣ ତ ଡେଲି କଦଳୀ ଖାଉଛନ୍ତି କେତେ କଣ ଭଲ କଥା।
ଆଜ୍ଞା।
ଆଉ ଆଜି ସେଠାରେ କାହାର ଭୋଜି ଥିଲା ନା ସେମିତି କିଛି ନଥିଲା?
ନା ସେମିତି ତ ଭୋଜି ନଥିଲା ବାକି କାଲି ବୋଧେ କି କାହାର ଗୋଟେ ବର୍ତ୍ତ ପ୍ରଣନ ହୋଉଥୁଲା। ସେଥିପାଇଁ ଉଦୁ ହେଇଥିବ।
ଓହୋ ସେଠି ତ ଯୋଉ ଦିନ ଦେଖ ସେଇଦିନ ହିଁ ଭୋଜି କାଇବାକୁ ଗଲେ ଲାଗି ରହିଛି।
ହଁ ଏବେ ଟିକେ ଅଧିକାଂଶ ବୋଜି ଲାଗି ରହୁଛନ୍ ବେଶ୍ ସମସ୍ତଙ୍କର ବର୍ଷିକିଆ ଶ୍ରାଦ୍ଧ ସେଠି ହୋଇଯାଉଛି ତ?
ନିଶ୍ଚୟ ନିଶ୍ଚୟ ଆଉ ଆପଣଙ୍କର ଯଦି ଯେତେବେଳେ ଆଗୁକୁ ଆଗାମୀ ଦିନରେ ବାହାଘର ହୁଏ ମୁଁ ଭାବୁଛି ସେଇଠି କଲେ ଭଲ ହଅନ୍ତା
ବାହାଘର ଆଜ୍ଞା ବାହା ହୋଉଛି କିଏ ମୋର ତ ଇଚ୍ଛା ନାହିଁ।
ଆପଣ କଣ ସନ୍ନ୍ୟାସ ନେବେ ତାରେ ନା କଣ?
ସନ୍ନ୍ୟାସ ନବାକୁ ପଡିଲେ ବି ନେଇଯିବା। ନ ନେଲେ ବି ନାହିଁ ପଛେ କିନ୍ତୁ ବାହା ହେବାର ଆ ଆଉ ଇଚ୍ଛା ନାହିଁ ଯେହେତୁ ଦେଖୁଛନ୍ତି ଆପଣ ଆଜିକାଲିର ପରିସ୍ଥିତି ସବୁ ତ ଖବର କାଗଜରେ ପଡ଼ୁଛନ୍ତି ଆପଣ ଜାଣିଥିବେ ଆଉ।
ନିଶ୍ଚୟ ନିଶ୍ଚୟ ଖବରକାଗଜ ତ ମୁଁ ଡେଲି ପଢ଼ୁଚି ଜାଣିଛି ସେତିକି କଥା।
ଆଜ୍ଞା କଣ କହିଲେ? ହ୍ୟାଲୋ। ହ୍ୟାଲୋ।
ହଁଁ ମୋ କଥା ଶୁବୁ ନାଇଁ?
ହଁ ଏବେ ସୁବିଲା କୁହନ୍ତୁ କଣ କହିଲେ?
କଣ ହୋଇଥିବ ବୋଧେ ଏବେ ସୁବୁଚି ତ?
ଆଜ୍ଞା।
ଓହୋ ସେ କଣ କ
ହ୍ୟାଲୋ।
ଏବେ ଶୁବିଲା ତ ଏବେ ଶୁବୁଛି? ହ୍ୟାଲୋ।
ହଁ ଏବେ ଶୁଭାଗଲା କୁହନ୍ତୁ?
ହଁ ସେକ ହଁ ସେ କଣ ହୋଇଛି କି ମୁଁ ଏବେ ଜାଣିପାରିଲି ଏହାର ଅସୁବିଧାର ସ ମାନେ ମାନେ ତା ଅସୁବିଧାର ଅର୍ଥଟା କଣ ବୁଝିପାରିଲି ଏବେ।
କୁହନ୍ତୁ କଣ ତାର ମୂଳ କାରଣ?
ମୁଁ ଯେତେବେଳେ ବି ଗୁଗଲ ଅନ୍ କରୁଚି ସେଇ ସମୟରେ ହିଁ ଏଇ ଅସୁବିଧାଟି ହେଉଛି।
ଆଚ୍ଛା ଆଚ୍ଛା।
ଆଜ୍ଞା ତ ସେଥିପାଇଁ ମୁଁ ଆଉଥରେ ସେଥିପାଇଁ କରି ଦେଖିଲି ଦେଖିଲା ବେଳକୁ ମୋ ସନ୍ଦେହ ସଠିକ ହେଲା ଆଉ ସେଇଥିପାଇଁ ହିଁ ଏସବୁ ଏଇ ଅସୁବିଧା ଟି ହେଲା।
ଆଛା ଆଛ ଚଟା କରନ୍ତୁନି ମୁଁ କିନ୍ତୁ କଲ ରେ ଥିଲା ବେଳେ କୌଣସି ବି କିଛି ଆପ ବା କେଉଠି ବି ମୁଁ ଯାଉନାହିଁ।
କଣ ପାଇଁ ଯାଉନାହାଁନ୍ତି?
ଏଇଭଳି ଏତେ ଅସୁବିଧା କିଛି ହୁଏ।
ଓହୋ ତେବେ ତ ଭଲ କଥା ତେବେ ଆପଣ କିଛି କ କଥାଟା କହୁଥାନ୍ତୁ ମୁଁ ଟିକିଏ ସେଥିି ଭିତରେ ଗୋଟଏ ଜିନିଷ ସର୍ଚ କରିକି ଆସୁଛି।
ଆଜ୍ଞା କଥା ଆଉ କଣ ଆପଣ ଯୋଉ କହିଲେ ବାହାଘର କଥା ତ ଆଜିକାଲି ଯୋଉ ପରିସ୍ଥିତି ଦେଖୁଛନ୍ତି ସବୁ ଏମିତି ଦୁର୍ଘଟଣା ହଉଛି ନବ ଯୁବତୀ ଯୁବତୀ ତ ମାନଙ୍କର ହଉନି ଯୁବକ ମାନଙ୍କର ଯୋଉ ହଉଛି ତ ସେଥିକି ଦେଖି ମତେ ନିଜ ଜୀବନ ପରକ୍ଷା କରିବା ପାଇଁ ମୁଁ ଏବେଠୁ ସଚେତନ ହେବାକୁ ଚେଷ୍ଟା କରୁଛି।
ନା ନା ସେପରି ସେପରି କଥା ନୁହେଁ ଆପଣଙ୍କର ତ ବହୁତୁ ଭଲ ଲୋକ ଆପଣଙ୍କୁ ବିନା ଠେଲିକି ସେ ମାନେ ପଳେଇଚନ୍ତି ତାଠାରୁ ବଡ କଥା ଆଉ କଣ ଆପଣ ତ କିଛି ବୁଝିିବା କଥା ବିଷୟରେ।
ଆଜ୍ଞା ସେଇଟା ବି ଠିକ୍ କଥା। କିନ୍ତୁ ଆପଣ ଯୋଉ ବାହାଘର କଥାଟି କହିଲେ ସେଇଥିପାଇଁ ହିଁ ମୁଁ କହିଲି କି ଆଉ ବାହାଘର କଣ ଯାହାହେଲେ ବି କେଉଠି ସେଇ ଝିଅ ଖୋଜା ହୋଇ ଆସିବ। ଆଉ ଆଜିକାଲି ଝିଅଙ୍କ ବିଷୟରେ ତ ଜାଣିଛନ୍ତି ଏବେଠୁ ତ ମୁଁ ଜାଣୁଛି ମୋ ବୟସ ର ଝିଅ ମାନେ କଣ କରୁଛନ୍ତି ତ ମୁଁ ଆଉ ଏତିକି ବୁଦ୍ଧି ଅଛି ଆଉ ଆଉ ବୋକାମି କାମ ମୁଁ ତ ଆଗକୁ ଯାଇ କରିବିନି।
ହଁ ନିଶ୍ଚୟ ନିଶ୍ଚିନ୍ତ କଥା ଏବଂ ଆଉ କଣ ବା
ସେଆ ତ ସେ ମାୟାରୁ ମୁଁ ତ ଦୂରେଇ ଯାଇଛି। ଦେଖିବା ବାହା ନହେଲେ ନାହିଁ ମୋର ସାନ ଭାଇଟି ଅଛି ସିଏ ଆଗକୁ ବଢ଼େଇ ଦବ।
ନିଶ୍ଚୟ ନିଶ୍ଚୟ ସେମାନେ ତ ଆଗାମୀ ଦିନରେ ଭବିଷ୍ୟତ ଅଟନ୍ତି।
ଆଜ୍ଞା। ହଁ ଆପଣ ତ ବାହା ହେବେ, ନା ଆପଣ ବି ମୋ ଭଳି? ନା ଆପଣ କାହିଁ ମୋ ଭଳିଆ ହେବେ ସମସ୍ତେ ଏମିତି ହେଲେ ଭଲ କଥା ନୁହ।
ନା ନା ସମସ୍ତଙ୍କର ଏବେ ସମାନ ମାନେ ସମାନ ହଁ ଚାଲିଛି। ତ ଆପଣଙ୍କ ଭଳି ମୋର ମଧ୍ୟ ସେଇ ଷ୍ଟେଜରେ ହିଁ ଆମେ ଅଛୁ।
ଆଜ୍ଞା।
ଆଉ ଆପଣ କଣ ହେଲା ଆପଣଙ୍କର କଣ ଗଣେଶ ପୂଜାରେ କୁଆଡେ ବୁଲିବାକୁ ଯିବେ?
ହଁ ଗଣେଶ ପୂଜାରେ ଦେଖିବା ଆଉ କିଛି ନୂଆ ଜାଗା ତ ଆନନ୍ଦ ମନ ପରେ ଆଉ କିଛି ଜାଗା ଆଉ କିଛି ସନ୍ଧାନ କରି ପାଇଲିଣି ଇଣ୍ଟରନେଟ ରୁ ତଥାପି ମୁଁ ଚେଷ୍ଟା କରୁଛି ଆଉ କିଛି ଭଲ ଜାଗା ଯଉଠି ମୁଁ କେବେ ଯାଇନଥିବି ଆଉ ଜାଗା ଟିକେ ବହୁତ ଶାନ୍ତିମୟ ଥିବ। ସେମିତିଆ ଜାଗାକୁ ଯିବି ଆଉନ୍ତୁ ଖୋଜୁଚି ତ ସେମତି କିଛି ମିଳୁନି ଭୁବନେଶ୍ୱ ସର ରେ ଆପଣ ଯଦି କିଛି ଜାଣିଥିବେ ମତେ କହିବେ?
ଆପଣ ପରା କଣ ଯାଉଥାନ୍ତେ ଏଠି କ ହି କହୁଥିଲେ ଆମର ଯିବେ ବୋଲି ଯୋଉ କଣ ସେ ଜାଗା ନାଁ ଆନନ୍ଦ ବନ ନା କଣ?
ହଁ ତ ମୁଁ କହିଥିଲି ନା ମୁଁ ଯାଇଥିଲି ବୋଲି ରଜ ପ୍ରଥମ ରଜ ଦିନ କିନ୍ତୁ ସେଠି ଏତେ ବି ମତେ ଶାନ୍ତି ଲାଗିଲାନି ଆଉ ବହୁତ ଲେଟରେ ଗଲୁ ତ କିଛି ବେଶୀ ଭଲ ଲାଗିଲାନି ଖାଲି ଚାରିଆଡେ ଜଙ୍ଗଲ ହିଁ ଜଙ୍ଗଲ। ବେଶୀ ବି ଆମର ଫଟୋ ଉଠେଇବା ପାଇଁ ସେମିତି କିଛି ନାହିଁ ତ ବେଶୀ ମତେ ଖାସ୍ ଲାଗିଲାନି ଯେତିକି ମୁଁଇଣ୍ଟରନଟ ମାଧ୍ୟମରୁ ତା ବିଷୟରେ ଜାଣିଥିଲି।
ଓହୋ ଏପରି କଥା କି ମତେ ଶୁଣ ଟିକେ ଭଲ ଲାଗିଲା ନାହିଁ କିନ୍ତୁ
ଆଜ୍ଞା। ହ୍ୟାଲୋ।
ହଁ ଏବେ ସୁବୁ ନଥିବ ବୋଧେ?
ଆଜ୍ଞା ଆଜ୍ଞା।
ହଁ ସେ ଟିକିଏନାକୁ ମୁଁ କାଟୁଥିଲି ତ ସେଇ କାଟିଲା ସମୟରେ ସେ ଅସୁବିଧାଟି ହୋଇଥିବ ଆଉ।
ଆଜ୍ଞା ଆଜ୍ଞା। ତ ଆଉ କିଛି ଜାଗା ଦେଖିବା କୁହନ୍ତୁ ହଁ।
ମୋର ଗୋଟଏ ଜିନିଷ ଡାଉନଲୋଡ଼୍ କରିବାର ଥିଲା ତ ତ ତାକୁ ଡାଉନଲୋଡ଼୍ କରିବା ପାଇଁ ମୁଁ ଟିକିଏ ଅନ୍ କରିଥିଲି ତ ସେଥିପାଇଁ ଅସୁବିଧାଟି ହେଲା। ଆଉ ଆପଣ କଣ କହୁଛନ୍ତି ୟା ପରେ ଆପଣ ଆଉଗୋଟେ କଲ କରିବେ ନା କଣ ମୋର ଟିକେ ଏଡିଟ୍ କରିବାର ଥିଲା ଗୋଟେ ଭିଡିଓଟେ।
ଆଚ୍ଛା ନାହିଁ ମୋର କରିବାର ତ ଅଛି ଆପଣ ଟିକିଏ ଜଲ୍ଦି କଲେ ଭଲ ହୁଅନ୍ତା।
ଆଚ୍ଛା ହଉ ଠିକ୍ ଅଛି ମୁଁ ତେବେ ଆପଣଙ୍କୁ କରିକି ପଛରେ ଆପଣଙ୍କୁ ଏଡ଼ିଟ୍ କରିସାରିକି ଆପଣଙ୍କୁ ଜଣଉଛି ଆଉ।
ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ।
ଠିକ ଅଛି।